ହାଲୋ।
କଣ କରୁଥିଲୁ?
କଣ କରିବି ଲୋ ଏଇ ଟିକେ ଏମିତି ଟିକେ ଗଡୁଛି ଆଉ ଦେହଟା ଭଲ ଲାଗୁନି ଲୋ
କଣ ହଉଛି କି?
କଣ ହଉଛି ଏଇ ଯୋଉ କଣ ଥଣ୍ଡା ହଉଛି ଜେ ଆଲୋ ଏ ଯୋଉ ବର୍ଷା ପକେଇଲା କି ଆଲୋ ମୁଁ ମୋ ଭାଇଟାକୁ କହୁଥିଲି କି ଆଉ ତୋ ଦେହ କଣ ଏଇ ଗୋଟେ ଖରା ଦିନେ ଥଣ୍ଡା ଆଉ ତାକୁ କହୁ କଉ ମତେ ଆ ସୁବିିଲା ମତେ ଏମିତି ହେଇଗଲାଣି ଆଉ କଣ କରିବି। କହିଲୁ କେମିତି ଜଣ ଭଲ ହବ ହେଲେ ପନ୍ଦର ଦିନ ହେଲା ହେଇଥିଲା ପୁଣି କମିଗଲା ଆଲୋ ପୁଣି ହେଇଛି।
ହଁ କଣ କହିଲୁ ଏବେ ଖରା ଜୋରରେ ହଉଛି ମଝିରେ ମଝିରେ ଯୋଉ ବର୍ଷା ହେଇଯାଉନି କି ସିଜନ ଟା ଚେଞ୍ଜ ହଉଛି। ସେଇଥିପାଇ ଥଣ୍ଡା ଟା ଜଲ୍ଦି ଜଲଦି ଧରିଦଉଛି ଦେହରେ ଯାହା ବି ହେଲେ ଖରା ହଉଛି ବର୍ଷା ହଉଛି ଝାଳ ବହୁଛି ଆମ ପାଣି ପିଉଛେ ତ ଥଣ୍ଡା ଟା ହେଥିପାଇଁ ହେଇଯାଉଛି ତୁ ମେଡିସିନକାଇଁ ଏତେ ଖାଉ ଖାଉଛୁ ମେଡ଼ିସିନ ଗୁରାବି ଖାଇଲେ ସବୁବେଳେ ଭଲ ନୁହେଁ। ତୁ ସବୁ ତୁ ଦେଶୀ ଚି ହଁ ତୁ ଦେଶୀ ଚିକିତ୍ସା ଟିକେ କର ମାନେ ସୋରିଷ ତେଲ ମା ରେ ଆଉ ଯୋଉ ମହୁ ତୁଳସୀ ରସ ଏସବୁ ଟିକେ ଖା ଦେଖୁ ଥଣ୍ଡାଟା ଟିକିେ କମିଯିବ ଥଣ୍ଡା ହେଇଛି ନା ଜଣେ ଜଣେ ଅଛନ୍ତି ଥଣ୍ଡା ଟିକେ ମୁଣ୍ଡ ବିନ୍ଧିଲେ ମେଡିସିନ ମେଡିସିନ ଟା କଣ ଭଲ କି? ମେଡିସିନ ସବୁବେଳେ ଖାଇଲେ ଦେହ ଖରାପ ହବ ଅଲଗା ରୋଗ ହେଇଯିବ କିନ୍ତୁ ଅ ଆମ ତୁ ଗୋଟେ କାମ କର ତତେ ତ ଅଳ୍ପ ଥଣ୍ଡା ହେଇଛି ଟିକେ ସୋରିଷ ତେଲ ହେରିଆ ଗରମ କରିକି ପାଦ ତଳେ ମାରିବୁ ଆଉ ମହୁ ତୁଳସୀ ରସ ଏସବୁ ଟିକେ ସନ୍ଧ୍ୟାବେଳେ ସକାଳେ ଦିଥର ଖାଇଦେଲେ ଦେଖୁ ଥଣ୍ଡା ଟା ଟିକେ କମିଯିବ ତୋର
ହଁ ହଲୋ ଦିନ ମାନେ ଟିକେ ଯାହା ଟିକେ ମାନେ ଭଲ ହଉଛି ଆଉ ଯୋଉ ରାତିରେ ଶୋଇଲା ବେଳୁ ମାନେ ଏମିତି କାସ ହଉଛି ଏ ଖାସ ତ ଖାସି ଖାସି ମୋର ବାରଟା ହଉଛି ଆଉ ଶୋଇବି କେତେବେଳୁ ପୁଣି ବାରଟା ବେ ଶୋଇଥବି ପୁଣି ଯଦି ଟିକେ ନା ଉଠିବି ଉଠିଲା ବେଳ ମାନେ ଟିକେ ଶୋଇପଡେ ଯେମିତି ଦିଟା ବେଳୁ ଉଠିବି ମାନେ ମୋ ପେଟ କଣ ହେଇଯିବ ପେଟ ପୁରା ମାନେ କେମିତି ଗୋଟେ ଲାଗିବ ଆଉ ପୁରା ମୁଣ୍ଡ ପୁରା ବିନ୍ଧିବ ଯେ କାହିଁକି କଣ ତଣ୍ଟି ଟା ପୁରା ଦରଜ ଛା ପ ଡକି ପାରିବିନି ଲାଗିବ ଯେମିତି ଦେହଟା କଣ ହେଇଗଲା କି ଆଉ।
ଆଉ ତାହେଲେ ତୋର ଇଆଡେ ଥଣ୍ଡା ହେଇଛି ଇଆଡେ ପେଟ ଗରମ ବି ଅଛି କାରଣ ପେଟ ଗରମ ହେଲେ କାଶ ହୁଏ। ୟିଆଡୁ ଥଣ୍ଡା ବି ଅଛି ମୁଣ୍ଡ ଥଣ୍ଡା ଅଛି ବୋଲି ଥଣ୍ଡା ହେଇଛି ଏ ଡବଲ ହେଇଯାଇଛି ତୁ ଗୋଟେ କାମ କର ଆଗେ ଆଗେ ପେଟ କାଶ ଟା ତ ହେଲେ ଜାଣିଥିବୁ ବେଶୀ କାଟେ ଜର ହେଲେ ପଛେ ଯେତିକି କାଟିବନି କାଶ ହେଲେ ଶୋଇ ହବନି ଶୋଇଲେ ବେଶୀ କାଶ ହବ। ତୁ ଆଗେ ଟିକେ ଏ ମିଶ ସିରି ପାଣି ହେରିଆ କରିକି ପିଇ ଦେ ଦିଥର ପେଟ ଟା ଟିକେ ଥଣ୍ଡା ହେଇଯାଉ ତାପରେ ଥଣ୍ଡା ଅଧିକ ହେଇଗଲେ ମହୁ ଫହୁ ପିଇକି ଯୋଉ ତୁଳସୀ ପତ୍ର ପିଇ ଦେଇକି ଗରମ ଫୁଣି ଟିକେ ହେଇଯିବ ଆଉ କଣ ଥଣ୍ଡା ତାପରେ କମିଯିବ ପେଟ ପେଟ ବି ଗରମ କମିଯିବ।
ହଉ ତାହେଲେ ଦେଖିବା ମୁଁ ଆଜି ନହେଲେ ସେଇଆ କରିବି ଆଉ ମୁଁ ଆଜି ଶାଗୁ ଆଉ ମିଶ୍ରୀ ଏ ବତୁରି ଦେଇଥିବି କାଲି ସକାଳେ ପିବି ନା ଆଜି ରାତି ବେଳେ ପିଇଲେବି ହବ
ନାଇଁ ସକାଳୁ ଟିକେ ପି ସକାଳୁ ମିଶିରି ପାଣି ଟା କାମ ଦବ ରାତିରେ ବେଶୀ ଥଣ୍ଡା ହେଇଯିବ। ପିଇକି ଶୋଇଲେ ବେଶୀ ଥଣ୍ଡା ହେଇଯିବ।
ସେଇଆ ତାହେଲେ କରିବି ହବ ନାଇଁ କି। ଏ କାଲି ଆଜି ରାତି ଆ ଦି ତିନିଦିନ ସକାଳୁ ସକାଳୁ ପିଇଦେବି ଆଉ ବେଶୀ ପାଣି ହେବିନି କାଳେ ଲାଗୁଛି ପାଣି ହାତ ହେଲାଠୁ ଆଉ ଥଣ୍ଡା ଟା ହୁଏ କି ବେଶୀ?
ହଁ ଯେହେତୁ ଏଇନା ସିଜିନ ଚେଞ୍ଜ ହଉଛି ଯୋଉ ବର୍ଷା ହେଇଯାଉଛି କୂଅରେ ସବୁ ନୂଆ ପାଣିଇ ଆସୁଛି ତ ସେଇଥିପାଇଁ ତୁ ଆଉ ବେଶୀ ଟିକେ ଓଦା ହ ନା ଟିକେ କ ମାନେ ଦେଶୀ ଚିକିତ୍ସା କର ଅ ଓଦା ବେଶୀ ହଉନାହାନ୍ତୁ ଯଦି ଅଳ୍ପ ଗାଧୁଆ କରିବୁ ଅଳ୍ପ ଗାଧୁଆ କିନ୍ତୁ ବେଶୀ ଓଦା ହଅ ନାଇଁ କାମ ଧନ୍ଦା ଟିକେ ଏଇ ଦି ଦିନି କରନା ତୁ ବୋଉଙ୍କୁ କହ କରିଦେବେ ତୁ ଟିକେ ରେଷ୍ଟ ନେ ଦି ଦିନ ଦେଖିବୁ କମିଯିବ। ଆଉ ଦେଶୀ ଦିନ ବି ପୁଣି ଥଣ୍ଡା ଫଣ୍ଡା ରହିଲେ ଦେହରେ ଭଲ ନୁହେଁ। ତୁ ଟିକେ ଦି ଦିନି ରେଷ୍ଟ ନେ ଟିକେ।
ହେଲେ ଭଲ ନୁହେଁ ମାନେ ଆଉ କଣ ହବ କିଲୋ।
ଆଉ କିଛି ହବନି ଯେ ଥଣ୍ଡା ଗୁଡ଼ା ଅଧିକ ଦିନ ଦେହରେ ରହିଲେ ଭଲ ନୁହେଁ ନା ଆମକୁ ପୁଣି ଭଲ ହବାକୁ ପଡିବ ଥଣ୍ଡାରେ ପୁଣି ଯଦି ଭିତରେ ଥଣ୍ଡା ରହି ରହି ଆଜିକାଲି ଦେଖୁଛୁ ମ୍ୟାଲେରିଆ ହେଇଯାଉଛି ବ୍ରେନ କୁ ଧରୁଛି ତ ଥଣ୍ଡା ଟା ମୁ ଆମର ଆମକୁ କାହିଁ ଏତେ ବାଟ ଆମେ ଯିବା ଆମକୁ ପୁଣି ଜୋରରେ ଦେହ ଖରାପ ହେଇଲେ ଏଇନିକା କମିବନି ପୁଣି କଟକ କି ଭୁବନେଶ୍ଵର ଆମକୁ ଯିବାକୁ ପଡିବ ଆମେ କାହିଁ ଘରେ ଟିକେ ଦେଶୀ ଚିକିସ କରିକି ଭଲ ନ କରିଦେଇକି ଆମେ ଏଇନିକା କଟକ ଭୁବନେଶ୍ଵର ଯିବା ତାପରେ ଜୋରରେ ଦେହ ଖରାପ ହେଲେ କଷ୍ଟ ପାଇବା ଆମର ବି ପଇସା ଖର୍ଚ୍ଚ ହବ ତୁ ତ ଜାଣିଛୁ ଏଇନିକା ଟିକେ ସବୁ ମାନେ ଚାଷବାସ ଟାଇମ୍ ପଇସା ପତ୍ର ସବୁ ବିଲ ବାଡିରେ ଲୋକ ଲଗଉଥିବେ। ଆଉ ଆମ ଦେହ ଖରାପ ହେଲେ ନା ଯଦି ଦେହ ଖରାପରେ ପଇସା ଖର୍ଚ୍ଚ ହବ ଏତେ ପଇସା ଆମର କୋଉଠୁ ହେଇନା ଆ ସିବ ତୁ ଟିକେ ଦେଶୀ ଚିକିତ୍ସା କରିକି ଦେହ ଟାକୁ କମେଇଦେ।
ହଉ ତାହେଲେ ସେଇଆ କରିବି ନାଇଁକି। ଆଉ ସେଥିପାଇଁ ଭଲ ଲାଗୁନି ବସିଥିଲି ଆଉ ହଉ ଛାଡେ ଆଉ। ମୁଁ ଠିକ୍ ତାହେଲେ ହେଇଯିବି ଆଉ ତୁ କଣ କରିଥିଲୁ କହ ତାହେଲେ ତୋ ଦେହ ପା ଭଲ ଅଛି ତ?
ହଁ ମୋର ଭଲ ଅଛି। ଆଉ ମୁ ବସିଥିଲି ଏଇ ଗୋଟେ ସାଙ୍ଗ ଫୋନ୍ କରିଥିଲା ତତେ ଫୋନ୍ କରିବ ବୋଲି କହୁଥିଲା ମୁଁ କହିଲି ହଁ ମତେ ସିଏ କହୁଥିଲା କଣ କି ଯୋଉ ଆଗକୁ ଯୋଉ ଡିସେମ୍ବର ମାସ ଆଡକୁ କହିଲା ଆମେ ତ ବହୁତ ଦିନ ହେଲା ଏକାଠି ହେଇନେ ଆଉ ମତେ ଫୋନ୍ କରିକି ଏମତି କହୁଥିଲା। କହିଲା ଆଉ ଗୋଟେ ଭୋଜି କଲେ କେମିତି ହବ ସବୁ ସାଙ୍ଗମାନେ ଯିଏ ବାହା ହେଇ ଯାଇଚନ୍ତି କି ଯିଏ ଅଛନ୍ତି ସବୁ ଚାକିରୀ ବି କରିଚନ୍ତି ସମସ୍ତଙ୍କୁ କେମିତି ଗୋଟେ ଆଗୁଆ ସିନା ଜଣେଇଲେ ସେମାନେ ସବୁ ଗୋଟେ ଦିନ ସେଇ ଡିସେମ୍ବର ଶୀତ ଦିନ ଆଡକୁ ଗୋଟେ ଭୋଜି ଗୋଟେ କରନ୍ତେ ଯୋଉ ବ୍ୟାଚ୍ ଫିଷ୍ଟ ଯୋଉ କହୁଥିଲା ଯେ ମୁଁ କହିଲି ଭଲ କଥା ଆମେ ତ ଦି ବର୍ଷ ହେଲା ଆଉ କରିନେ ବହୁତ୍ ଦିନି ହେଲା ବି ସାଙ୍ଗସାଥି ମାନେ କାହାକୁ ଦେଖିନେ ଆଉ ସେ କହିଲା ତୋ ତୋ ନମ୍ବର ମାଗୁଥିଲା ମୁଁ କହିଲେ ହଁ ଦେଇଦେବି ଆଉ ତୁ କଥାହ ମୁଁ କହିଲି ଦେଖିବା ସେ କଲା କି ନାହିଁ ତତେ ମତେ କିନ୍ତୁ କହୁଥିଲା। କହୁଥିଲା ସବୁ ସମସ୍ତଙ୍କୁ ଡାକିବେ କରିବେ ବୋଲି ନା କଣ କହୁଚୁ କରିବା ନା କରିଆନି?
ହଁ ମୋର କିଛି ନାହିଁ ଲୋ ମୁଁ ତ ଘରେ ବସି-ବସି ମତେବା ହ ବିରକ୍ତି ଲାଗୁଚି ଆଉ ତୁ ତାକୁ କହବ ମତେ କଣ କଲ୍ କରିବ ତତେ କହିଦଵୁ ତୁ ଖାଲି ମତେ କହିଦବୁ କୋଉଦିନ ବୁଝିଲେ ଆମେ ସେଇଠି ଯାଇକି ଟିକେ କଥା ହେଲେ ହବନି।
ହଁ ମୁଁ ତ କହିଲି ମୁଁ କହିଲି ବଢିଆ କଥାଟେ ଯାହା ହଉ ତୁ ଏତେ ଦିନ ପରେ ସିଏ ମତେ ଫୋନ୍ କରି କହିଲା କହିଲା ତୁ ଯୋଉ ଗାଁ ସାଙ୍ଗମାନେ ସବୁ ଅଛନ୍ତି କହିଲା ମୁଁ ଆଉ ସେମାନେ ବି ସିଏ ବି ଚାକିରି କରୁଚି ନା କହିଲା ମୁଁ ଆଉ ସମୟ ଏତେ ତ ଦେଇପାରିବିନି ମୁଁ ତତେ କହିଦଉଚି ଆଉ ଯୋଉ ଗାଁ ସାଙ୍ଗମାନେ ଯିଏ ଅଛନ୍ତି ଗାଁ ରେ ଯାଇନାହାନ୍ତି ଘରେ ରହୁଚନ୍ତି ତୁ ଟିକେ ସେମାନଙ୍କୁ ଜଣେଇ ଦେ ଆଉ ଏବେଠୁ ଆମେ ପ୍ରିପାରସ୍ ହେଇଥିଲେ ଯୋଉ ବାହାର ଯୋଉ ଝିଅ ମାନେ ଅଛନ୍ତି ବାହା ହେଲା ଝିଅ ସେମାନେ ପୁଣି ଶାଶୁଘରୁ ଆସିବେ ନା ସିଏ ଏବେଠୁ କହିଥିଲେ ସିଏ ଯୋଉମାନେ ଚାକିରି ବି ବାହାର କରୁଚନ୍ତି ଯୋଉ ସବୁ ସାଙ୍ଗମାନେ କହିଲା ସେମାନଙ୍କୁ ଏବେଠୁ କହିଲେ ସେ ଗୋଟେ ମନରେ ରଖିବେ କି ନାଇଁ ଆମେ ଡିସେମ୍ବର ମାସକୁ ଯିବୁ ଯେମିତି ହେଲେ ଗୋଟେ ଭୋଜି କରିବୁ। ଆଉ ହଠାତ୍ ତ ଡାକିଲେ ଜାଣିଥିବୁ କେହି ଆସିପାରିବେନି ସମସ୍ତେ ସମସ୍ତଙ୍କ କାମରେ ବ୍ୟସ୍ତ ଥିବେ। ଜଣେ ଆସିଲେ ପୁଣି ଜଣେ ଆସିପାରିବନି। ସେମିତି କଣ ଭଲ ଲାଗିବ ସବୁ ସାଙ୍ଗ ଏକାଠି ହେଇ କଲେ ଭଲ ଲାଗିବ। ତ ମୁଁ କହିଲି ହଉ ତାହେଲେ ଆଉ ମୁଁ ଉଁ ସମ ଗାଁ ପାଖରେ ଯେତେକ ସାଙ୍ଗ ଅଛନ୍ତି ସମସ୍ତଙ୍କ ଯାଇକି କହିଦେବି ଆଉ। ତୁ ବି ଯାହା ନମ୍ବର ରଖିଚୁ ଯୋଉମାନେ ବାହାରେ ରହୁଚନ୍ତି ତାଙ୍କୁ ଟିକେ କହିଦବୁ।
ହଉ ତାହେଲେ ଠିକ୍ ଅଛି ଆଉ। ହଁ ଆଉ ତୁ କହିଦିବୁ ହେଲା ପଇସା ପତ୍ର କେତେ କଣ କହିଦେଇଥିବୁ ଆଗୁଆ।
ହଁ ସେମାନେ ତ ଫାଷ୍ଟ କହିଲେ ଆଗେ ଜଣେଇ ଦିଅ ତାପରେ ସେଇ ରେଟ୍ ରେ ମାନେ କେତେ ଆମେ ଆସିବା କେମିତି ଆଗେ ଜଣେଇଲେ ସମସ୍ତେ ଯାହାବି ହେଲେ କହିବେ ହଁ କରିବୁ ଆମେ ଧର ପଚାଶ କି ଶହେ କି କେତେ ସବୁ ହେବେ ସେଇ ଅନୁସାରେ ଆମେ ଯାହା ଯାହା ଆମର ରୋଷେଇ ହବ ଯାହା ଆମର ସବୁ କେତେ ପ୍ରକାର କଣ ଖାଇବା ଜିନିଷ ତିଆରି ହବ ସେଇ ଅନୁସାରେ ତ ପଇସା ଆଉ ଟିକେ ମାଇକି ବଜେଇବା ଟିକେ ଯେମିତି ପୋଷ୍ଟର କରୁଛନ୍ତି କରିବା ଯେମତି କରୁଛନ୍ତି ଆଜିକାଲି ଆମେ ଟିକେ ସେମିତି କରିବା ଆଉ ଭଲ ବି ଲାଗିବ ସବୁ ସାଙ୍ଗ ଦି ତିନି ବର୍ଷ ପରେ ପୁଣି ଏକାଠି ହବା ତ ସେଇ ଅନୁସାରେ ପଇସା ଯାହା ଲାଗିବ ସେତେବେଳକୁ ଜଣା ପଡିବ ଆଉ
ହଁ ଆଉ ତୁ କହିଦେଇଥଇବୁ ସେଥିରେ ଯେମିତି ସେ ଭୋଜିରେ ଯେମିତି ଗୁପଚୁପୁ ଟା ଆଗ ଆଣିବି ହେଲା
ତ ଜାଣିଛୁ ଝିଅ ପିଲାମାନେ ତ ଆଗେ କହିବେ ସେ ଗୁପଚୁପୁ ତାପରେ ତାପରେ ବି ଯିଏ ବାହା ହେଇଛନ୍ତି ତାଙ୍କର ଛୋଟ ଛୁଆ ଥିବେ ବି ଛୁଆଙ୍କ ପାଇଁ ଟିକେ ଆଇସ୍କ୍ରିମ ଆଣିବା ସବୁ ଆଣିବା ତୁ ଜାଣିଛୁ ଗୁପୁଚୁ୍ପୁ ଆଇସ୍କ୍ରିମ୍ ଆମେ ଗୋଟେ ଭଲ କରିବା ଭଲ ଭିଡିଓ ବି ଏଥର କରିବା ଗୋଟେ ମଜା ଲାଗିବ
ହଉ ତାହେଲେ ଠିକ ଅଛି ଆଉ ତୁ ମୋତେ ଆଗୁଆ କହିଦେବୁ ହେଲା କି ଆଉ ଯଦି କେବେ କରିବା କେବେ ଆଉ କଣ ଏଇତ ସରିଲା ନାଇକି ରଜ ସରିଲା ଇା ପରେ ପରେ କରିଦବା ସମଟେ ଏଇନା ଗାଁରେ ଥିବେ ନହେଲେ ନାଇ ଯଦି ପଳେଇବେ ଆଉ ଡିସେମ୍ବରରେ ଆଉ ଥରେ ପୂଜା କରିବ ଆଉ
ହଁ କଣ କହିଲୁ ଡିସେମ୍ବର ଟା ଟିକେ ଭୋଜି ଦେଖନୁ ଡିସେମ୍ବର ଜାନୁଆରୀ ସେତେବେଳକୁ ଟିକେ ସମସ୍ତେ ଭୋଜି ପିକନିକ ଏମତି ଏ କରନ୍ତିନି କି ସେଇଥିପାଇଁ ସିଏ ମତେ କହିଲା ସେତେବେଳୁ କିନ୍ତୁ ସିଏ କହିନି ଯେ ପୁରା ସେତେବେଳକୁ ସିଏ ଆମେ ଯଦି ବି ସମସ୍ତେ ଏବେ ବି ଏକାଠି ହେଇଯିବା ସିଏ ବି କହୁଛି ଏବେ କର ଯେବେ କଲେ ସିଏ କହୁଛି ଆସିବ କିନ୍ତୁ ସେଏ କହିଲା ଟିକେ ସବୁ ସାଙ୍ଗମାନଙ୍କୁ ଜଣେଇ ଦିଅ ଯାହାର ଯେଉଁ ଦିନକୁ ଟିକେ ସୁବିଧା ହବ ପାଖାପାଖି ଆମେ ସେଇଦିନ ହିଁ କରିବା ମୁଁ ସେଇଥିପାଇଁ କହିଲି ମୋ ପାଖରେ ତ ସମସ୍ତଙ୍କ ନମ୍ବର ନାହିଁ କଟି ଯାଉଛି ତ ଜାଣିଥିବ ଆଜିକାଲି ଫୋନରେ କେତେ ଛୋଟ ଛୁଆ କିଏ କେତବେଳେ ଧରିଦେଲେ ଟିକେ କଟିକୁଟା ଯାଉଛି ତ ମୁଁ ମୁଁ କହିଲି ମୋ ପାଖରେ ଅଛି ଅଲଗା ସାଙ୍ଗ ମାନଙ୍କର ପାଖରେ ବି ଅଲଗା ସାଙ୍ଗ ମାନଙ୍କର ଥିବ ଆଉ ସେମିତି କଥା ହେଇକି ଧର ମୁଁ ତତେ କହିଲି ତୁ ସେମିତି ଆଉ କାହାକୁ କହିବୁ ଏମିତି କହିି ହି କି ସମସ୍ତେ ଆଗେ ଏକାଠି ଟିକେ କଥା ହେଇ ପଡିବା ଯାହାର ଚଉଦିନକୁ ସବୁ ସୁବିଧା ଏବେ ଭିତରେ ସେଇଦିନକୁ ରଖିଦେବା ଭୋଜିଟା ଆଉ
ହଉ ତାହେଲେ ସେଇଆ କରିବ ନା କି
ହଁ
ଆଉ ତ ଆଉ କଣ ଖିଆ ପିଆ କରିଥିଲୁ କହିଲୁ
ହଁ ଆମେ ଖାଇ ସାରିଲୁଣି ଆ ତ ଭାତ ହେଇଥିଲା ଡାଲି ହେଇଥିଲା ଆଉ ଭଜା ହେଇଥିଲା ଅଣ୍ଡା ହେଇଥିଲା ଖାଇଛୁ ସବୁ ଖାଇ ଖୁଆକ ଏଇଠି ରେଷ୍ଟ ନେଉଥିଲ ମଁ ଟିକେ ମନେ ପଡ଼ିଗଲା ମୁଁ କହିଲି ଦେଖିବା ଟିକେ ଫୋନ କରିଦିଏ ଭୋଜି କଥା କଥାକୁ ହୋଜି କଥା ହବ ବହେଦିନ ବି କଥା କଥା ହେଇନି ଟିକେ କଥା ହେଇଯିବୁ ଆଉ ତୋର ତ ଦେହ ଭଲ ନାହିଁ କହୁଛୁ ତୋତେ ତ ଥଣ୍ଡା ହେଇଯାଇଛି ଏ ତୁ କେମିତି ଟିକେ ଥଣ୍ଡା ଫଣ୍ଡା ଦେହ ଭଲ କରିଦେ ନହେଲେ ଭୋଜି ଆସିଲା ବେଳକୁ ପୁଣି ତୋତେ ଯୋଉ ଜର ହେଇଯାଇଥିବ ପୁଣି ଭୋଜି କ୍ୟାନସେଲ ହବ ତୁ ଏବେ ସେଠୁ ଟିକେ ତୋ ଦେହଟାକୁ ଭଲ କରିଦେ ଆମେ ଯିବା ଟିକେ ମଜା କରିବା ଆଉ
ନାଇଁ ମୋର ଦେହ କିଛି ନାଇଁ ମୁଁ କାଲିରେ ଭଲ କରିଦେବି ତୁ ଯଦି କହିବୁ ଭୋଜି ଯଦି ଆମେ ଦି ଦିନ ପରେ କରିବୁ ମୁଁ ଆଜିରେ ଭଲ ହେଇଯିବି ହେଥିରେ କିଛି ନାହିଁ। ଭୋଜି କଥା ଶୁଣିଲା ବେଳକୁ ମୋ ଦେହ ବା ଅଧା ଭଲ ହେଇ ଗଲାଣି।
ହେଁ ହେଁ ହଁ ତୁ ତ ଜାଣିଛୁ ସାଙ୍ଗସାଥି ଦେଖାହେବ ମାନେ ଜ୍ୱର କଣ ପଡ଼ିଥିଲେ ବି ବେଡ଼ ରୁ ଇଚ୍ଛା ହବ ଉଠି ପଡ଼ିବା ପାଇଁ। ସାଙ୍ଗ ତ ଜାଣିଥିବୁ କେତେ ବଢିଆ ସମ୍ପର୍କ। ପୁଣି ଦି ବର୍ଷ ହେଲା ଦେଖା ହେଇନି କାହା ସାଙ୍ଗରେ। ଜର ହେଲେ ବି କହିବୁ ଆମେ ଉଠିକି ଯାଇକି ଭୋଜି କରିବା ନା କଣ।
ଆଉ ମୁଁ ଏଠି ବେଡ୍ ରେ ପଡିଛି ମୁଁ କଁ ବୁଢା ବୁଡିି ହେଇଗଲିଣି ନା କଣ ଆଲୋ ଟିକେ ଥଣ୍ଡା ଜର ହେଇଛି।
ନାଇଁ ମୁଁ କହୁଛି ସାଙ୍ଗ ଗୋଟେ ଏମିତି ଜିନିଷ। ଯଦି ଆମେ ବେଡ ରେ ବି ପଡିଥିବା ସାଙ୍ଗ ଆସିଲେ ଉଠି ପଡିବା ତ ସେଇଆ ମୁଁ କହୁଛି ତ ତତେ ତ ଥଣ୍ଡା ହେଇଛି ତୁ ସେଇଆ ବା ମୁଁ କହିଲି ତୁ ତ। ଥଣ୍ଡା ହେଇଛି ତୁ ତ ଶୁଣୁ ଶୁଣୁ କହୁଛୁ ମୋର ଭଲ ହେଇଗଲାଣି ମୁଁ ଭୋଜି କରିବି ଆଉ।
ହଉ ଠିକ୍ ଅଛି ମୁଁ ତୋଉ କଥା ଶୁଣିକି ମୁଁ ପୁରା ଭଲ ହେଇ ଗଲିଣି ଖାଲି ଖାସଟା ସେମିତି ହଉଥିଲା ଯେ। ଖାସଟା କଣ ବନ୍ଦ ହେଇଯାଇଛି। ଆଉ ଏଇ ଥଣ୍ଡା ଟା ଟିକ ବନ୍ଦ କରିଦେବି ଆଉ ଚାଲ ପୁଣି ନହିଲେ ସେଇ ରଜ ପରେ ପରେ। ତ ସଇଲା ଆଉ ଏଇ ଗୋଟେ ବୁଧବାର ଆଉଛି ସେଇଠି କଲେ ଭୋଜି କରି‌ହେବ।
ହଉ ତାହେଲେ ମୁଁ ଦେଖିବା ଲଗଉଛି ସାଙ୍ଗମାନଙ୍କ ପାଖକୁ। ତୁ ତୋର ଯାହା ନମ୍ବର ଅଛି ଲଗା। ଲଗେଇକି କଥା ଆଗେ ନ ହେଇ ପଇଲେ କିଏ ଆସିପାରିବ ନ ଆସିପାରିବ ଦୂରରେ ରହୁଥିବେ। କି କାହାର ଟିକେ ପ୍ରୋବ୍ଲେମ ଥିବ ଯଦି ନ ଆସି ପାରିବେ ତ ସେଇ ଅନୁସାରେ ଯେମତି। ପାଖାପାଖି ଜଣେ ଦି ଜଣ ଯଦି ନ ଆସିବେ ହଁ ଚଳିବ କିନ୍ତୁ ଆଉ ପୁଣି। ସବୁ ସାଙ୍ଗ ନ ଆସିଲେ ଭଲ ଲାଗିବନି ତୁ ଗୋଟେ କାମ କରୁ ତୁ ଲଗା ଫୋନ। ମୁଁ ବି ଯାଉଛି ଇଆଡେ ଲଗେଇବି। ଆଉ କଥା ହେଇ ସାଇଲା ପରେ ସମସ୍ତେ କନଫିରେନ୍ସ ହେଇ କଥା ହେଇ ପଡିବା କୋଉ ଦିନକୁ ଗୋଟେ ରଖିଦବା। ବୁଧବାର ହଉ କି ଶୁକ୍ରବାରେ କି ରବିବାର ଏଇ ତିନିଟା ବାର ଭିତରେ ଯୋଉଦିନ ଆମକୁ ସୁବିଧା ହବ ସେଇଦିନ କରିବା ଆଉ କଣ।
ହଉ ଠିକ ଅଛି ହେଲା ତାହେଲେ ମୁଁ ବି ଯାଉଛି ଲଗେଇବି ହେଲା ତୁ ବି ସେପଟ ଲଗା ହଉ ତାହେଲେ ରହୁିଛି ଲୋ ଆଗ ଲଗେଇକି କଥା ହେଇ ପଡେ ପଛ ପଛରେ ଆମେ କଥା ହବା।
ହଉ ହଉ ରଖ।
ହ